ହଁ। ଏଇଠି ବାହାରେ ବସିଥିଲି ଆଉ।
ଓହୋଃ ଖାଇଛୁ କଣ?
ହଁ ରୁଟି ଖାଇଥିଲି ଆଉ କୋବି କୁ ଆଳୁ ତରକାରୀ ହେଇଥିଲା, ପତ୍ରକୋବି ଆଳୁ।
ଓହୋଃ କିଏ କରିଥିଲା?
ମୁଁ କରିଥିଲି।
ଓହୋଃ। ତୋ ବୋଉ ଦେହ ଭଲ ହେଲା?
ହଁ ଏମିତି ଟିକେ ଭଲ ହେଇଛି ଆଉ।
ଆଉ ଗାଁ ରେ ଆଜି ବର୍ଷା ହେଉଛି?
ବର୍ଷା ଆଜି ସକାଳେ ଏମିତି ମେଘୁଆ କରି ରଖିଥିଲା କିନ୍ତୁ ପକେଇନି। ସକାଳୁ ସକାଳୁ ପୁରା ତମେ କଣ ଖାଇଛ?
ମୁଁ କିଛି ନାହିଁ, ଏଇଠି ରୁଟି ହେଇଚି, ଭଜା ହେଇଚି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
ଆଉ ହଉଛି କଲେଜ ଯାଇଥିଲୁ ଆଜି?
ହଁ ଆଜି କଲେଜ ଯାଇଥିଲି।
କଣ କଣ କରିଲୁ?
ଆଜି ଆଜି ଯାଇଥିଲୁ ଯୋଉ ଆଡମିଟ୍ କାର୍ଡ ଆଣିବାକୁ ତ, ଏଠୁ ଗଲା ବେଳକୁ ମେଘୁଆ କରି ଆସିଲା ବସ ରେ ତ ଲେଟ୍ ହେଲା ପୁଣି ବସ ଆ ଆସିବାକୁ ଯେ ସେଠୁ ଗଲା ବେଳକୁ ଠିକ ଟାଇମ ହେଲେ ବି ଗୋଟେ ମିନିଟ ଦି ମିନିଟ ଆଡମିଟ କାର୍ଡ ଖାଲି ଦେବେ ମାନେ ନିଜ ନାଁ ଲେଖିକି ଧରିକି ଆସିଲୁ ହେରି ଆଉ ଆଉ କିଛି କାମ ନଥିଲା କଲେଜ ପଳେଇ ଆସିଲୁ ସାଙ୍ଗେ ସାଙ୍ଗେ।
ଓହୋ ନୟାଗଡ଼ରେ ଆଜି ଖରା କେମିତି ଥିଲା?
ଖରା ନାଇଁ ନୟାଗଡ଼ରେ ଆଜି ବର୍ଷା ହେଇଛି ପ୍ରବଳ। ମାନେ ଏମିତି ଟିକେ ଟିକେ ଆଉ ସକାଳୁ ସକାଳୁ ଯାଉ ଯାଉକା ବର୍ଷା ପକେଇଛି।
ଓ ହୋ।
ଭଲ କଥା ଆଉ ହଉଛି ନୟାଗଡ଼ରେ ପାର୍କ ବହୁତ ଅଛି ନା ଦିଟା ପାର୍କ ଅଛି।
ହଁ ସେ ଯୋଉ ରୋଡ ସାଇଡରେ ଗୋଟେ ଅଛି।
ହୁଁ।
ଆଉ ଗୋଟେ ଆଉ ଗୋଟେ କେଜାଣି କୋଉଠି ମୁଁ ଦେଖିନି।
ଆଚ୍ଛା ଯୋଉ ବଲାଙ୍ଗୀ ପାର୍କ ଅଛି ଦେଖିଛୁ।
ହଁ ବଲାଙ୍ଗୀ ପାର୍କ ଟା ପା ଯୋଉ ଖନପଡାପଟେ ଅଛି।
ଓହୋ ଭଲ କଥା ଆଉ।
ଯାଇଥିଲୁ ସେ ଭାଇ ହଇକା ଆସିଥିଲେ ତ ଥରେ ଯାଇଥିଲୁ ବୁଲିବାକୁ ଏମିତି।
ଓ ହୋ କୋଉ ଭାଇ?
ଏଇ ମୋ ଅପାର ବଡ ଅପାର ପୁଅ।
ଓହୋ ଭଲ କଥା ଆଉ ତୋ ଭାଇର ବାହାଘର ହେଇଗଲାଣି ପରା।
ହଁ ହେଇଗଲାଣି ଏବେ ବର୍ଷେ ହେଲା ଏବେ ଏଠି।
ହୁଁ ହୁଁ ହୁଁ ବର୍ଷେ ହବ ହବ ଏବେ ହିଁ।
ହଁ ଏବେ ଏଇଠି ବର୍ଷେ ବର୍ଷେ ଧେଢ଼ ମାସ ହବ।
ଓହୋ। ଭଲ କଥା ଆଉ ଆଉ ତମ ଘରକୁ ସେ ବୁଲିବା ପାଇଁ ଆସୁନାହାନ୍ତି।
ନା। ସେ ଭାଇ ଅଛି ବା ନା ବାହାରେ ଭାଇ ଅଛି ତ। ଭାଉଜ ବି ତାଙ୍କ ଗାଁକୁ ଯାଇଛନ୍ତି ଏବେ ଆଉ ଆସିନାହାନ୍ତି।
ଓହୋ ତୋ ଭାଉଜ ତାଙ୍କ ଘରେ ଏଇ ତମ ଘରେ ରହୁନାହାନ୍ତି କି?
ନା ନା।
ଆଉ ସେ କୋଉଠି ରହୁଛନ୍ତି?
ସେ ସେ ଯୋଉ ଅପାହାରରେ ସେ ଏବେ ଯାଇଛି କେତେ ଗୋଟେ ମାସ ହେଲା ତାଙ୍କ ଗାଁକୁ ଯାଇଛନ୍ତିି ହାରି। ବୁଲେ ଝୁଲେ ଆଉ।
ଓହୋ।
ଆସିବେ ଏବେ ପୁଣି ଆର ମାସ ଆଡକୁ ଆସିବେ ବୋଧେ।
ଆର ମାସ ଆଡକୁ।
ହଁ ଏବେ ଏଇ ମାସରେ କଣ ଆସନ୍ତିନି କଣ କହୁଛନ୍ତି ସବୁ ସେ ଯାଇକି ଆର ମାସ ଆଡକୁ ଆସିିବେ।
ଆଉ ତ ମାଉସୀ ଘଟିକା କେହି ଆସିନାହାନ୍ତି।
ନା ଏବେ ଏଇଠି ଆସିଥିଲେ ଦି ତିନି ଦିନ ହେଲା ଆସିଥିଲେ ବୁଲିବାକୁ।
ଓହୋ କୋଉ ମାଉସୀ ଆସିଥିଲା?
ଏଇ ଯାଇଥିଲୁ ଯୋଉ ଭୁ ଭୁବନେଶ୍ୱର ଯାଇଥିଲୁ ଯୋଉ ମାଉସୀ ଘରକୁ। ସେଇ ମାଉସି ଆସିଥିଲେ।
ଓହୋ ସେ ଆସିଥିଲେ କଣ ବୁଲାବୁଲି କରିବା ପାଇଁ ନା କଣ କାମ ଅଛି?
ହଁ ଏମିତି ବୁଲିବାକୁ ଆଉ। ଆସିନଥିଲ ତ ପୁଣି ଏବେ ଯୋଉ ବାହାଘର ହେଇଥିଲା ସବୁ ଦେଇନଥିଲା। ଥିଲେ ଯେଉଁ ମାନେ ଦିଅନ୍ତି ଲୁଗା ହେଗାନ କ ଣ ପିନ୍ଧନ୍ତି ବାହାଘରରେ।
ହୁଁ।
ସେଗୁଡା କଣ ଧରିକି ଆସିଥିଲେ ଆଉ। ସବୁ ଦବା ପାଇଁ ତ ଆସିକି ସେଇ ବୁଲିକି ଗୋଟେ ଦିନ ହେଇକି ଗଲେ ଆଉ।
ଓହୋ ପଳେଇ ଗଲେ ବି ସାଙ୍ଗେ ସାଙ୍ଗେ ନା।
ହଁ।
ଓହୋ ଭଲ କଥା ଆଉ। ଆଉ ହଉଚି ଯୋଉ ଇଏ କଣ ଗୋଟେ କହୁଥିଲି କହିଲ? ଏଇ ଶନିବାର ଦିନ ଶନି ଓଷା ହେଇଥିଲା କି?
ଏ ଶନି ନାଇଁ ତ ମହାମାୟି ଓସା ହେଇଥିଲା।
ମହାମାୟୀ ଓଷା ହେଇଥିଲା।
ହଁ ସେପଟେ ଯୋଉ ଆମ ଘର ପଛପଟେ ନଦୀ ନାଇଁ ଗୋଟେ? ନଦ ନଦୀଆର ପଟେ ଗୋଟେ ଗାଁ ଅଛି ଛୋଟିଆ ଗାଁ ଟେ ସେଇ ଗାଁ ରେ ଅଛ ଅଛନ୍ତି ମହାମୟୀ ଠାକୁର ଅଛନ୍ତି ତ ସେଠି ଯାଉଛନ୍ତି ସବୁ ପୂଜା କରିବାକୁ ସବୁ ସବୁବେଳେ ହୁଏ ସବୁ ଶନିବାରେ ସେଠି।
ଓ ହଁ ତୁ ଯାଇଛୁ କେତେବେଳେ ଦେଖିବା ପାଇଁ?
ହଁ ଯୋଉ ମହାମାୟି ହୁଏ ମାନେ ଯେ ତାଙ୍କ ଜନ୍ମ ଗୋଟେ ହୁଏ କହୁଛନ୍ତି। ପଖେରୁ ପାରା ଲାଖେ ଗୋଟେ ଦିନି। ସେତେବେଳେ ଯାଉ ଭୋଜିଆକା କରନ୍ତି ଭୋଗକା ଖାଇକି ସବୁ ଆସୁ।
ଓହୋ ଭୋଗ ଭୋଜି ଫୋଜି ପୁରା ହୁଏ ଜୋର ଜାରେ ନାଁ?
ହଁ ମାସ ତାଙ୍କ ଜନ୍ମ କୁହନ୍ତି ସେ ଦିନ ତ ସେଦିନ ଭୋଜି ସବୁ। ଆଉ ହୋମ ହଗା କରନ୍ତି। ଗାଁ ର ଲୋକ ମାନେ ଏମତି ଦିଅନ୍ତି କାର୍ଡ ଗୋଟେ ଗୋଟେ ଦିଅନ୍ତି ଯିବା ପାଇଁ। ସମସ୍ତେ ଯାଆନ୍ତି ବୁଲିକି ଆସନ୍ତି ଠାକୁର ଦେଖିକି।
ହୁଁ ହୁଁ ହୁଁ ଆଚ୍ଛା।
ଆଉ ସବୁ ଥରେ ଲାଖେ ହଉଚି ଶେଷ ସନିବାର।
କଣ?
ମାସର ଶେଷ ଶନିବାର ଖାଲି ହଉଚି ସନିି ଓଷା ପଡେ।
ଓହୋ ସବୁବେଳେ ହଉନି?
ନାଁ ସବୁ ଶନିବାରେ ନୁହଁ ମାସକୁ ଥରେ ଲାଖେ ଖାଲି ହଉଛି।
ଓହୋ ତୋ ବୋଉ କରେ ସନିଓଷା ନାଁ?
ହଁ ସିଏ ବି କରେ କରୁଛି ଯାହେଲେ କେତେ ବର୍ଷ ହେଲା କରୁଛି।
ଓହୋ ଭଲ କଥା ଆଉ। ତୁ ଯାଇଛୁ କେତେବେଳେ ଶନି ମନ୍ଦିରକୁ?
ହଁ ଆଉ ସେଇପଟେ ଆମ ମନ୍ଦିର ପାଖରେ ପା ଶିବ ମନ୍ଦିର ପାଖରେ ପୁରା।
ଶନି ମନ୍ଦିର ଟା।
ହଁ ସେ ମନ୍ଦିର କେତେବେଳେ ଗଲେ ଏମିତି ବୁଲିକି ହେପଡା ଆସୁ ସେଠି ପୂଜା ବି କରିକି। ଠାକୁର ପୂଜା କରିକି ସାନି ମନ୍ଦିର ଠି ପୂଜା କରିକି ଆସୁ। ଏବେ ପୁଣି ଆଉ ଗୋଟେ ନୂଆ ମନ୍ଦିର ଟେ ହେଇଛି ଶନ ଇ କଣ କି ଶିବ ମନ୍ଦିର ପାଖରେ।
ଶିବ ମନ୍ଦିର ପାଖରେ କି ମନ୍ଦିର ହେଇଛି?
ପାର୍ବତୀ ମନ୍ଦିର ଗୋଟେ ହେଇଛି ଏବେ।
ଓହୋ। ଭଲ କଥା ଆଉ। ଆଉ ହଉଛି ପାର୍ବତୀ ମନ୍ଦିର କେତେ ବାଟେ ଗଲାଣି?
ଉଁ ସେମିତି ହେଇଗଲାଣି ଆଉ ଖାଲି ବାହାର ଯୋଉ ଚିତ୍ର କରନ୍ତି।
ହଁ।
ସେଗୁଡା ଅଛି ସେଗୁଡା ହେଇନି କରିବେ ବୋଧେ ଆଉ।
ଓହୋ।
ଆସିବୁ ହେଲେ ବୁଲିକି ହିଆଡେ ଦେଖି ଭଲ ଭଲ ମାନେ କରିଛନ୍ତି। ମାନେ ମନ୍ଦିର କାନ୍ଥରେ ବହୁତ ଯୋଗ କରିବା ପାଇଁ ଜାଗା କରିଛନ୍ତି ମାନେ ଯୋଉ ଏଶ୍ ରୋଷେଇ କରିବା ପାଇଁ ସବୁ କରିଛନ୍ତି।
ଓ ହଁ ମୁଁ ଯିବି ଆଉ କେତେବେଳେ ଗାଁକୁ ଗଲେ ଯିବି ବୁଲିବା ପାଇଁ ଆଉ
ହଁ ଭଲ କରିଥାଛନ୍ତି ତାହେଲେ
ହୁଁ ହୁଁ ହୁଁ ଆଉ ହଉଛିତୋ ଦିଦି ଆସିନି
ଦିଦି ନାଇଁ ସେ ଏବେ ଏଇଠି ଆସିଥିଲା ରଜ ଥିକି ଯେ ପଳେଇଲା ସାଙ୍ଗେ ସାଙ୍ଗେ ଆସିକି ଆଉ ଆସିନି ତାପରେ
ଅ ହ ଆସିକି ପଳେଇଲେ ନା
ହୁଁ,
ସେ କହୁ ତାସାଙ୍ଗରେ ହେଲା ମୁଁ କଥାବାର୍ତ୍ତା ଆଉ କରିନି କେବେଠୁ
ଏବେତ ଆଜି ଘରକୁ ଏଠି କଲ କରିଥିଲା ବୋଉ ଫୋନ କରିଥିଲା ସେକରିଥିଲା ତାଆଡୁ ପରେ
ଓ ହଁ କଣ କହୁଥିଲା? ଇଣ୍ଟରଭ୍ୟୁ ପାଇଁ ଯାଇଥିଲା?
ହଁ ଆଜି ଯାଇଥିଲା ବୋଲି କୋଉଥିଲା ସେ କଣ? ଅ ପରେ କହିବେ କଲ କରିକି ହେଲାକି ନାଇଁ ଯାଇକିତ ସାଙ୍ଗେ ସାଙ୍ଗେ ଏଟା ଆସିକି କଲ କରିଥିଲା।
ହଁ ସେଇଟାତ ହୁଏ ଆଉ ଇଣ୍ଟରଭ୍ୟୁରେ ଆଉ ଫାଷ୍ଟ ସେ ଇଏ କରନ୍ତି। ଦେଖନ୍ତି ତାପରେ କହିବେ ଆଉ ତାଙ୍କ ହିସାବରେ ଆଉ ସେ ତାଙ୍କ ରିକ୍ୱାରମେଣ୍ଟ ହିସାବରେ ଜଦି ଫୁଲଫିଲ ହଉଥିବ ସେ କରିବେ ସେଟାକୁ ଆଉ
କୁଆଡେ ବୁଲି ଯାଇନାହାଁନ୍ତି।
ନା ମ ଆଜି କୁଆଡେ ଯାଇନୁ ବୁଲିବା ପାଇଁ ଘରେ ଅଛି। କାମ ଘରେ ବହୁତ ବର୍ଷା ନାମ ଏଇପଟେ ବର୍ଷା ହେଇନି କାଲି ହେଇଥିଲା ଯୋରେ ବର୍ଷା। ଅଲଗା ଲେବୁଲ ବର୍ଷା ହେଇଥିଲା କାଲି ପୁରା ଦି ତିନିଘଣ୍ଟା ବର୍ଷା ହେଇଥିଲା। ଆଜି କିନ୍ତୁ ବର୍ଷା ବେସିନାହିଁ। ଆଉ ତୁ ହଉଚି ଯୋଉ ନୂଆ ଗାଁ ଆଡେ ଯାଇଥିଲୁ।
ନା ଏବେ ଯାଇନି ଆଉ।
ନୂଆ ଗାଁରେ ଗୋଟେ ହସ୍ପିଟାଲ ଅଛି ନା
ନା ସେପଟେ ପୁରା ନୂଆଗାଁ କାଥ ହେଇକି ଲାଷ୍ଟ ଶେସ ରେ ଯାଇକି ଅଛି
ଓହୋ ଶେଷ ଆଡେ ଯାଏକି ହସ୍ପିଟାଲଟା ଅଛିନା
ଗୋଟେ ପୁରୁଣାଟେଥିଲା ଯେ ସେଟା ଭାଙ୍ଗି ଏବେ ଆଉ ଗୋଟେ ନୂଆ ଟେ କରୁଛନ୍ତି ଭଲ
ଓହୋ, ମୁଁ ହେଲେ କେବେଠୁତ ଯାଇନି ମୁଁଦେଖିନି ଆଉ ସେଇଗୁଡା ଅଛି ନଅଛି ବୋଲି କଣ? ଦେଖିବା ଗଲେ କେବେ ଦେଖିଲେ ହବ
ହଁ ଆର ବର୍ଷ ମହୋତ୍ସବ ଆସିବେ ଯିବ ବୁଲିକି
ହଁ ମହୋତ୍ସବ ଗଲେ ହବ ଆଉ ତ ମାଉସୀ ହେରିକା ସବୁ ଆସିଥିଲେ ଯୋଉ ପୂଜା ହକା ଖ ବାବୁ ହକା
ହଁ ସେ ଅଛନ୍ତି ସେ ମାଉସି କହିଦେଇଛନ୍ତି ସେ ମା ପୂଜା କଣ ହଷ୍ଟେଲ ଯିବ ତ ସେ ଆ କେତେ ଦିନପରେ ଏ
ପୂଜା କଣ ଆଡମିସନ କରିଛିକି?
ହଷ୍ଟେଲରେ ରହିବ ତ ନୟାଗଡ଼ରେ
ଓହୋ ହଷ୍ଟେଲରେ କମପାଇଁ ରହିବ?
ସେ, ଘରେ କଲା ଯିବା ଆସିବା କାଇ ବାର ବାର କରିବି ସେଠି ମାନେ ଗାମେଣ୍ଡ ହଷ୍ଟେଲ ତ ମାନେ ଖର୍ଚ୍ଚ ଟିକେ କମ ଅଛି ରହିଯିବା କାଲି।
କୋଉ କଲେଜରେ ସେ ପଢ଼ିବ କି?
ଏ ଲାଠି ପଡା ନାଇ ଏଇ ଇଚ୍ଛା ବାଟ
ଆଚ୍ଛା ସେଇ ଯୋଉ ମଡର୍ଣ କଲେଜ ନା ମଡେଲ କଲେଜ କଣ ଗୋଟେ ହେଇଟା?
ହଁ ହଁ ମାଡନ କଲେଜେ?
ଓହୋ ହଁ ହଁ ଶୁଣି ମଁ ବୋଉ ଡାକିଲାଣି ରଖମ କରୁଛି ପରେ ହେଲା।